କଣ କରୁଚନ୍ତି?
ଆଜ୍ଞା ଶୋଇଚି ଆଜ୍ଞା ବର୍ଷା ତ ଜୋରେ ହଉଚି।
ଆଜ୍ଞା।
ଆପଣ କଣ କରୁଚନ୍ତି?
ଏ କଣ କରିବା ଆମେ ବି ଶୋଇଚୁ ବର୍ଷା ହଉଚି ବିଜୁଳି ନଥିଲା କାଲି। ଦଶଟାରୁ ଯାଇକି ଏବେ ଆସିଲା ଦଶ ପନ୍ଦର ହେଲାଣି ବିଜୁଳି ଆସିଚି ଫୋନଟା ଚାର୍ଜିଂରେ ବସେଇଛି।
ଆଜ୍ଞା ଆଜ୍ଞା ଆମର ବି ଏପଟେ ବିଜୁଳି ନାହିଁ।
ଆଜ୍ଞା।
ଆମ ଘର ବିଜୁଳି ନାହିଁ କାଲି ରାତିଠାରୁ। ଆପଣ ଆପଣ ଖାଇଚନ୍ତି କଣ?
କିଛି ଖାଇନି ଆମେ ଦାନ୍ତ କିଛି କି ରହିଛି ଖାଲି।
କାଲି ଆମ ଭୋଜି ହେଇଥିଲା ଛ ଗୋଟେ ସାଙ୍ଗ ପିଲା ପା ମିଶିକି ଭୁଜି କରୁଥିଲୁ ଗୁପଚୁପ ଭୋଜି ଆପଣଙ୍କୁ ରଜତ କାଲି ଦେଖି ଯିବ।
ଆଜ୍ଞା ମୁଁ ଦେଇ ଜାଣିଥିଲି ଆପଣଙ୍କୁ ଗୁପଚୁପ କରିଥିଲି।
ଆଜ୍ଞା।
ଆପଣ କାଲି ଗୁପଚୁପ କେତେଟା ଖାଇଚନ୍ତି?
ଆଜ୍ଞା କାଲି ଟିକେ ଟେନସନର ରେ ଥିଲି। ବୁଝିଲୁ? ପରୀକ୍ଷା ପରୀକ୍ଷା ଆଜ୍ଞା ଆ ଟିକେ ଫଳ ବାହାରିଲା ମୁଁ ଟିକେ ବ୍ୟାକ ଲାଗିଯାଇଛି ଗୋଟେ ପେପର ରେ। ଦୁଃଖ ରେ ଦୁଃଖ ପ୍ରକାଶ କରିଥାଏ। ଖାଇଲିନି ଆଉ ଇଚ୍ଛା ହେଲାନି ଖାଇବାକୁ।
ଓହୋ। ରଜତଙ୍କର ସବୁ ଠିକ ଅଛି?
ର ଟପ ଡିପାର୍ଟମେଣ୍ଟ ରୁ।
ଆପଣଙ୍କର କଲେଜରେ ଟପ୍ କିଏ କରିଚନ୍ତି?
ସବୁ ଡିପାର୍ଟମେଣ୍ଟ ର ଅଲଗା ଅଲଗା ପରୀକ୍ଷା ଫଳ ବାହାରିବ। ସମସ୍ତେ ତାଙ୍କ ଡିପାର୍ମେଣ୍ଟଙ୍କୁ ଯାଉଚନ୍ତି ଏମିତି ନାଇଁ ଆମ କଲେଜ
ଆପଣ ଆପଣଙ୍କ ଭଏସ ଟା କ୍ଲିୟର ହଉନି।
ମୁଁ କହିଲି କି ସମସ୍ତଙ୍କର ଅଲଗା ଅଲଗା ଡିପାର୍ଟମେଣ୍ଟ ଅଛି ବୁଝିଲେ ନା ନାଇଁ?
ହଁ
ସମସ୍ତଙ୍କ ଡିପାର୍ଟମେଣ୍ଟରେ ଅଲଗା ଅଲଗା ପିଲା ବିଭିନ୍ନ ପ୍ରକାର ପିଲା ଟପ୍ କରିବେ।
ଆଜ୍ଞା। ଆପଣଙ୍କ ଡିପାର୍ଟମେଣ୍ଟରେ କିଏ ଟପ୍ କରିଚି?
ହାଲୋ।
ହାଲୋ।
ଆପଣଙ୍କ ଭଏସ ଟା କ୍ଲିୟର ହଉନି ନେଟ ସ୍ଲୋ ହଉଚି ଆପଣଙ୍କର।
ଏବେ ସୁୁଭା ଗଲା?
ଆଜ୍ଞା ଆଜ୍ଞା।
କହିଲେ ଆମର ଗୋଟେ ଝିଅ ପିଲା ଅଛନ୍ତି ସିଏ ଟପ୍ କରି ଆମ ଡିପାର୍ମେଣ୍ଟ
ହ ରାଜତଙ୍କର ଅଲଗା ଡିପାର୍ଟମେଣ୍ଟ ଆପଣଙ୍କ ଅଲଗା ଡିପାର୍ଟମେଣ୍ଟ।
ଆଜ୍ଞା।
ଓ ହୋ। ଆପଣ କିଛି ଖାଇନାହାନ୍ତି ସକାଳୁ?
ଖାଇନି ଆଉ କଣ କରିବା ଆଉ। ଅଛି ଯିବା ଟିକେ ରଜତ ବାବୁ ଟିକେ ବାହାରକୁ ଯାଇଛନ୍ତି। କଣ କରିବି ଆସିଲି।
ଆ-ଆପଣଙ୍କ ଆଡ଼େ ବର୍ଷା ହଉଚି।
ଆଜ୍ଞା ଝିପଝିପ ବର୍ଷା ପକୋଉଚି ଆମର ଏଠି ଏବେ। ଆପଣଙ୍କ ଏବେ କୌଣସି ବସା କେତ ଜୋରେ?
ସକାଳେ ବହୁତ ଜୋର ହେଇଥିଲା ଏବେ ଝିପ୍ ଝିପ୍ ହେଉଛି।
ଆଜ୍ଞ ଆଜ୍ଞା ଲାଇନ ଯୋଗୁଁ ବହୁତ ଅସୁବିଧା।
ଆପଣ ବିଜୁଳି ଅସୁବିଧା ହଉନଥିବ ନା କାହିଁକି ନା ଆପଣଙ୍କ ଘରେ ଇନଭର୍ଟର ଯେହେତୁ ଯେହେତୁ ଥିବ।
ଆଜ୍ଞା ଆଜ୍ଞା।
ଆପଣ ଜାଣିଲେ ଶାନ୍ତିରେ କାଲି ରାତିରେ ଶୋଇଥିବା ଆମେ ତ ପୁରା ଅସୁ ଅସୁବିଧାରେ ଶୋଇଲୁ ଲାଇଟ ନଥିଲା ମଶା ବି ଫୁଟଉଥିଲେ ଇଆଡେ ଆସିକି।
ହଁ ହଁ।
ଆଉ
ଆପଣ କଣ କହୁନାହାନ୍ତି।
ମୁଁ କହିଲି ଆପଣଙ୍କର ଜୀବନର ଲକ୍ଷ୍ୟସ୍ଥଳ କଣ?
ଗୋଟେ ଭଲ ମଣିଷ ହେବା।
ଭଲ ମଣିଷତ ସବୁ ହବାକୁ ଚେଷ୍ଟା କରନ୍ତି ଆପଣ ପୁଣି ବି ନିଜ ଆଗକୁ ଯାହାହେଲେ ଆପଣ ସଂସାର କରିବେ।
ନିଜ ଗୋଡରେ ନିଜେ ଠିଆ ହୁଅ।
ନିଜେ ଗୋଡ଼ରେ ନିଜେ ଠିଆ ହବା ତାହେଲେ ଆପଣ ପଇସା କମେଇବା ପାଇଁ କଣ?
ପଇସା କଣ ସେଇଟା ନିଜ ଗୋଡ଼ରେ ନିଜେ ଠିଆ ହେବି ପଇସା। ଯେମିତି କମେଇବି ମୁଁ ଯେମିତି ଚଳି ପାରୁଥିବି ରହିପାରୁଥିବି ସେମତି ଭଲଭାବରେ।
ଆଜ୍ଞା। ଆପଣ ହବ। ହ୍ୟାଲୋ। ହ୍ୟାଲୋ। ଆଉ ଗୋଟେ କଣ କଥା ଶୁବା ଯାଉଚି। ହ୍ୟାଲୋ ନିଖିଲ ବାବୁ। ହ୍ୟାଲୋ ନିଖିଲ ବାବୁ। ହ୍ୟାଲୋ ।